ହାଲୋ
ହଁ।
କଣ କରୁଚ?
ଅ
ଖାଇବା ସଇଲାଣି।
ବାପା ଏଇନା ଖାଉଥିଲେ ମାମୁଁ ଆସ
ଆଁ ମାମୁଁ ଆସନ୍ତି। ବେଲ ବଣୀ ମାମୁଁ ଏଁ
ଚା
ଶୁବୁ ନେଇଁ ଜୋରସେ କହୁନ।
ସାନ ମାମୁଁ ଆସନ୍ତି ବିଚି ମାମୁଁ
ହଁ ହଁ
ଏଁ ହଁ।
ଆସିଥିଲେ ବାପାର ମାମୁଁ ର ଏଇନା ଖାଉଥିଲେ ଖାଇକି ସେପଟିକି ଯାଇଛନ୍ତି ଜେସିବି ମାଟି ଖେଳଉଛି।
ମାଟି କଣ କି ମାଟି?
ଆମର ସେଇ ଘର ସେପଟ ନୁହେଁ ନା ମାଟି ଆଣିକି ପକେଇଥିଲେ।
ହଁ ମାଟି ଘର କରିବେ ନା କଣ?
ନା ନା ସେ ଯୋଉ ଫାଙ୍କା ନାହିଁ ନା ଯୋଉ କେଭିନି କତିରେ ଘର ପଛପଟ ଟା ସେଇ ପଟ ଟା ଖାଲ ହେଇଯାଇନି ନା।
ହୁଁ ହୁଁ।
ମାଟି ଆଣିକି ହେଇଦିନ ପକେଇଥିଲେ
ସେଟାରତ ବହୁତ୍ ଖାଲ ହେଇଛି। ତା ତଳୁକୁ ତଳୁକୁ ତ-
ଜଣଙ୍କର ଗଡି଼ଆ ଖୋଳୁଥିଲା।
ହୁଁ ହୁଁ।
ଏଇ ଯଉ ଇୟ ରେ ଗାଡ଼ିରେ।
ହୁଁ। ଜବର ମାଟି ପଡ଼ିଚି ହୁଁ ତାଙ୍କର ଜେସିବି ଏଇନା ଆସିଥିଲା ଖେଳଉଛି ମାଟି ସେଇ ବାପା ବୋଉ
ଓହୋ ମୁଁ କଇନି ଗୋଟେ ହେଲାଣି ଖାଇବନି କି ଆଉ
ହଁ ସେ ସେପଟରେ ଅଛନ୍ତି ମାନୀ ଅଛନ୍ତି ଏଇ ମାନୀ ବୁଝିବାକୁ
ହ ହୁଁ।
ଶୁବୁନି ଭାଉଜ।
ଆମ ଏତେ ଦୂର
ଟାୱର ନା
ପୁରା ବାହାରେ ଅଛି ଠାକୁର ଦୁଆରେ ବସିଛି।
ସେଇଟା ଶୁଭୁନାହିଁ ମାନେ ମତେ ଶୁବୁନି।
ଫୋର ଜିବି ପୁରା ଡାଉନ୍ ଅଛି।
ହୁ ହୁଁ।
ଏବେ ବି ବାହାରେ ଅଛି ଘର ଭିତରେ ବି ନାହିଁ।
ଉୁଁ ହୁଁ ତମ ଘରେ ତମେ ଆସ୍ ରଜରେ ବୁଲିବା ପାଇଁଁ ଗାଁ କୁ
ଆଜି ପାଇଁ
ଆଜି ଆସିିବ ଗାଁ ରେ କାଳେ ଭଲ କରୁଛନ୍ତି ଏଥର ବାପା କହୁଥିଲେ ଆଜି ତା ବାପା ଆସାନ୍ତି ଆଁ ବାସ୍ନା କହୁଛନ୍ତି ଭଲ କରିଛନ୍ତି।
ହଁ ଭଲ କରଛନ୍ତି ଗାଁ ଭିତରେ ଛକ ଉପରେ ମନ୍ଦିର ପାଖରେ ଭଲ କରୁଛନ୍ତି। ତାପରେ ଛୋଟ ସେନ୍ତି ଗଲା ବର୍ଷ ଯାଇଥିଲି ଯାହା ପୁଅ ଝିଅକୁ ଦିହାଙ୍କୁ ଦିଇଟା ଡଟ୍ ପେନ୍ ଦେଇଥିଲେ କଣ ଖେଳରେ ଭାଗ ନେଇଥିଲେ ଯାହା।
ହୁଁ ଉଁ ହୁଁ ଉଁ
ଶାଢ଼ୀ ଆଣିକି?
ଶାଢୀ ଦେଇଥିଲେ।
ହଁ ପ୍ରଥମ ଦ୍ୱିତୀୟ ତୃତୀୟ ହେଲେ କଣ ପାଟ ଶାଢୀ ଆଉ ଏମିତି କଣ ଦଉଛନ୍ତି।
ହୁଁ
ତାପରେ ମି ପୋଗ୍ରାମ ବି ହବ ଆସିକି ଡାନ୍ସଗ୍ରୁପ୍ କଟକ ରୁ
ହୁଁ ହୁଁ ଦେଖୁଥିଲି ଏଇନା କିଏ ଗୋଟେ ଦେଇଥିଲା ଗୋଟେ ଷ୍ଟାଟସ୍ କିଏ ଦେଇଥିଲା।
ଭଲ ହଉଛି ଏଇଥର ମାନେ ଖରାରେ ବି ଆଉ କିଛି ନାହିଁ ଯଦି ରଜରେ ଯିବ ତାହେଲେ ଫାଇଦା ଲାଭ ମାନେ ବୁଲାବୁଲି ଭଲ ହଉଛି ଯା ସେରାରେ ବି ମାନେ ଝି ସେଟା ।
ଏ ଯାତ୍ରା କଣ ଏଇ ମୀନା ବଜାର ଠୁ ଟିକେ ଭଲ ସିଏ ହୁଁ
ମୋର ଛୁଟି ସେଇମାଗ ଟିକେ ବହୁତ ଆସୁଛନ୍ତି।
ଉଁ ହୁଁ ଦେଖିବା କଣ ହଉଛି ଆଉ
। କହିଲେ ହଁ ତାର ଯାଉ ହେଲେ ଆଗେ ମନା କରୁଥିଲେ। ଉଁ ନା
ବଡ ଭାଉଜ ପା ଯିବେ ବଡ ଭାଉଜ ଏଇ ବଡ ଭାଉଜ।
ଏଇ ମଝିରଜ ଲା ହେଲା। ମୁଁ ଜାଆନ୍ତିନି।
ହୁଁ।
ଆଉ ତାଙ୍କର ସିଲେଇ ଫିଲେଇ ସିଲେଇ ସାରିକି ଯାଆନ୍ତି।
ଓହୋ।
ମୁଁ ଆଗୁଆ ପଳେଇଥାଏ ମୁଁ ସେ ଲାଷ୍ଟ ରଜ ରଜବାସୀ ପଳେଇଆସେ ସେ ଯାଆନ୍ତି।
ହୁଁ ମୁଁ କହୁଥିଲି ଭାଉଜ ମୋତେ ଟିକେ ସିଲେଇ କରିଦବ ବୋଲି କଣ କରିବି କିଆଣି।
ହଁ ଏଇ ଯୋଉ ପେପର କଟିଙ୍ଗୀନା ନା କଣ ନା?
ପେପର କଟିଂ ଦେବେ ଗୋଟେ କହିବ ହେଲା। ଆଉ ସେଇଟା ସିଲେଇ କରିକି ଦେବେ ମତେ କହିବ।
ପେପର କଟିଙ୍ଗି କରିକି ରଖିଛନ୍ତି ପା।
କଟା ନା।
ହଁ କଣ ଗଟେ ପେପର କୋଚିଂ କରିଥିଲେ
ହୁଁ ହୁଁ ମୁଁ କହିଥିନି ପା ମୁଁ କହିନି ବ ଦି ସାଇଜ ଟା ମତେ କାଟିକି ଦବ ଆଉ ମୋ ବ୍ଲାଉଜ ଟା ସିଲେଇ କି ମୁଁ କେବେଠୁ କହିଲିଣି
ସେ ବା କାଟି ଦେଇଥିଲେ ତାଙ୍କର ମାନେ ନାହିଁ ନାଁ କଣ
ଓହୋ ଏ ଆମ ପଦନା ଲୋକ ଗୋଡ଼ା କେତେ ଆସୁଛନ୍ତି ଏଇପଟେ ରାସ୍ତାରେ
ତୁମ ଘରକୁ ରାସ୍ତାଟା ଦେଖି
ଏବେ ମୁଁ ଲାଟିନ ଯୋଉ ଆମର ହେଇନା ନୂଆ ଲାଟିନ୍ ଟା ମୁଁ ସେଇଠି ବସିଛି ଆମ ଯୋଉ ଇଏ ଉପରେ ପିଣ୍ଢା ଟା ଉପରେ କେତେ ଯାଉଛନ୍ତି। ଲୋକ ପଦନା ଲୋକ ମୁଁ ଦେଖୁଛି ଖାଲି ତିନି ଚାରି ଜଣ ଗଲେଣିନା କଣ
ଇଏ କିଏ ବେପାର କୁ ଯାଇଥିବେ କଣ
ନା ଏଇ ନରସିଂହପୁର ଆଡେ ଯାଉଛନ୍ତି ନରସିଂହପୁର ଭଣ୍ଡାରି ଏଇପଟେ ତ ନରସିଂହପୁର ଭଣ୍ଡାଟିଆ ଆଉ
ସେ ଲୋକ ଗୋଡ଼ା କିଏ କିଏ ଚିନିଛୁନା
ଏଇ ଏଇ ଯୋଉ ହାଲୁଆ ପୁଅ ନୁହଁ ନାଁ। ସିଏ ହଁ ସିଏ ଗଲା ଭ ଲାଗିଲା। ଏ ରଜ ଭାର ରଜ ଭାର ଆଉ
ବନ୍ଧୁବାନ୍ଧବ ଯାଉଥିବେ
ହଁ।
ତୁମର ଖାଇସାରିଲଣି?
ହଁ ଆମର ଖାଇ ସାରିଲୁଣି। ଖାଇ ଖୁଆକିନି ତ ହାଁ ବାପା ଯେତେବେଳେ ଆସ ଆସିଥିଲେ ମୁଁ ରୋଷେଇ କରୁଥିଲି ମାଛ ମାଛ ଭାଜୁଥିଲି ମାଛ ଭାଜିକିନି ଯୋଉ ଇଏ କରୁଥିଲି ତରକାରୀ ଟା ବସେଇକି ବାପା ଆସିଲେ ଆଉ ମୋ ପୁଅଟା ଶୋଇଥିଲା ଶୋଇଛି ବାପା ତା କତିରେ ଶୋଇଛନ୍ତି ମୁଁ ପଦା ଟିକେ ବସିଛି ଆଉ ପାଟି ଶୁଭୁଥିଲା କାନ୍ଦୁଚି ନା କଣ? ତାର ଆପେ ଆପେ କାନ୍ଦି ଉଠିବ ଆପେ ଆପେ ଶୋଇବ ତା କତିକି କେହି ନଗଲେ
ତାକୁ ଖୋଇଦେଇନୁ ଗାଧୁଆବେଳେ
ସେ ସକାଳେ ଖାଇଥିଲା ଛତୁଆ ଏଇନା ଖାଇବ ମାଛ ଆଉ ଆଳୁ ଦିଖଣ୍ଡ ଚକୁଡେ ଖୋଇ ଦେବି ଖାଇବ କି କଣ କିଛି ଖାଉନି ଭାଉଜ ଛୋଟଛୁଆଗୁଡା ନ ଖାଇଲେ ବିରକ୍ତି ଲାଗେ ବେଶୀ।
ହଁ ବା ଦେଖୁନୁ କେତେ କଷ୍ଟରେ ଖୁଆଇବାକୁ ପଡୁଛି।
ହଁ ବା ଫୋନ ଦେଖିବ, ପାଟିରେ ପୂରେଇକି ରଖିଥିବ, ମାନେ କେତେ ସମୟ ପରେ ଢୋକିବ।
ତୋ ଜା ଆସିଲେଣି ନା ଆସିନାହାନ୍ତି?
ହଁ ସେ ଆଜି ଆସିବେ କହୁଥିଲେ। ବୋଉ ମନା କରୁଥିଲ ଯେ କହିଲେ ଯାଇଛୁ ବାପଘରକୁ ଯାହା ଯେମିତି ଆଜି ପଳେଇ ଆସିବୁ ଲୋକଗୁଡ଼ା କଣ କହିବେ? ବାପ ଘରୁ ଯାଇକିନି ଆଉ ଯାଉଛନ୍ତି ଲୋକ ତୁ ଫେରିକି ଆସିବୁ ମାନେ ଯାଇଛୁ ଆସିବୁ କଣ କହିବେ? ଆମ ଝିଅ ପା ପଳେଇଆ ଦେ ବୋଲିକି କୋହୁଚି। ସେଥିଲାଗି ଦେଇ ପଳେଇଆସିଲି। ଛୁଆଟା ପଳେଇ ଆସିନେ ଆଉ ଦେଇ କେମ ତି ରହିବେ କି?
କେତେ ଦିନ ହେଲା ଗଲେଣି?
ଏଇ ପା ଆଜିକି ପାଞ୍ଚ ଦିନ ଖଣ୍ଡେ ହବ। ସୋମବାରେ ଯାଇଥିଲେ। ସୋମ, ମଙ୍ଗଳ, ବୁଧ ଗୁର ଶୁକ୍ର ପାଞ୍ଚ ଦିନି ହେଇଗଲାଣି ଆଉ। ଅ
ତୁ ଆସିବୁ ତୁ ଆସିବୁ ନାଁ ଗାଁକୁ?
ମୁଁ ନାଁ ହୁଁ ଯିବି ଯି ବାର ଅଛି ତ। କଣ ହୋଉଚି ଦେଖିଆ, ଠିକ ନାହିଁ ମୋର କିନ୍ତୁ। ଆଁ ବୋଉ ମତେ କୋହୁଥୁଲେ କହିଲେ ତୁ ଯିବୁ ନାଁ ଗାଁକୁ ମୁଁ ଠି ଠିକ ନାଇଁ। ଭାବୁଚି ଯିମି ବୋଲି ଦେଖିଆ କଣ ହଉଚି?
ହଁ ତମେ ବୁଲିକି ଟିକେ ପଳେଇବ ଦେଖିକି ଆଉ।
ହୁଁ। ହଉ ଦେଖିଆ।
ଛୁଟି ବୋଲି ସମସ୍ତେ ଆସୁଚନ୍ତି ରଜରେ।
ହୁଁ। ଆ ସମସ୍ତେ ଆସିବେନି ନାଁ ଏଟା ରଜ ଛୁଟିଟା, ଯାହା ବି ହେଲେ ମାନେ ବିଦ୍ୟାଳୟରେ ଛୁଟି ଦିଆ ହେଇଚି ମାନେ ସମସ୍ତେ ଆସିବେ ଆଉ। ଛୁଆଙ୍କର ବି ଛୁଟି, ବଡଙ୍କର ବି ଛୁଟି। କିନ୍ତୁ ସ୍ତ୍ରୀ ଲୋ ଙ୍କର ଛୁଟି ନାହିଁ।
କଥାକୁ ବର୍ଷକ ବାର ମାସ କାମ ତାଙ୍କର ଛୁଟି କୁଆଡ଼ୁ ଆସିବ?
ଛୁଟି ନାହିଁ ହଁ ପା। ଖା ପିଇ ରୋଷେଇ ରୋଷେଇ କରିଦିଏ ଖା ପିଇ ଛୁଆଙ୍କୁ ଦେଖେ। ତାଙ୍କର ଯଥା ଛୁଟି ନାହିଁ ସ୍ତ୍ରୀଲୋକଙ୍କର। ଏ ତ ଆମ ନଣଦେଇ ଆସ୍ ବେ ନାଁ କଣ କାଲି? କାଲି ଆସିଥିନେ ବ ପହର ଦିନ ପହଞ୍ଚିବି ଆଉ। ଆଉ ବୋଉ କୋହୁଥୁଲେ ରଜ ବାସି ଦିନ ଯାଇଁକିନି ଦେଖିବା ପାଇଁ।
ତାତ
ହୁଁ।
କଣ ଦେଖିବା ପାଇଁ?
ଏଇ ଯିମୁ ଘସିପୁରା ଟିକେ।
ଓ ହ।
ରଜ ବାସି ବାସିତି ଯିମୁ ଦେଖେଇବା ପାଇଁ। ହେରା କେତେ ଦୂରୁ ବଢିଚି କଣ ହେଇଚି ଦେଖିବା ପାଇଁ ଯିମୁ ଟିକେ।
ତସ୍
ହୁଁ।
ଅଲ୍ପ ଶାନ୍ତି ହବନି।
ଆଉ ଆଉ କଣ କୁହ ଭଲ ନାହିଁ ନା କେ ଦେହ ପା ସମସ୍ତଙ୍କର ଠିକ ଠାକ ଅଛି ନା।
ହଁ ଭଲ ଅଛି।
ହୁଁ ହୁଁ ମୋ ମାଇଁଙ୍କର ତ ସବୁବେଳେ ଥଣ୍ଡା ଫଣ୍ଡା ଥରେ ତାଙ୍କର କଣ ଭଲ ଅଛି ନା ଦେହ ପା?
ତାଙ୍କର ତାଙ୍କ ତ ସେ ସବୁବେଳେ ଆଦ୍ୟରୁ ଥଣ୍ଡା ଆଉ କିଛି ନୁହେଁ।
ହଁ ବା ନାକ ତାଙ୍କ ଥଣ୍ଡା ଧରିଯିବ ଆଣ୍ଠୁ ଫାଣ୍ଠୁ ହଁ ଆଉ କଣ ଆଜି ରୋଷେଇ କରିଚ?
ଆଜି ନା
ହୁଁ
ସେ ସମସ୍ତଙ୍କର ଆଇଁଷ ହେଇଚି ମାନେ ଆମର ବି ହେବ ମୁଁ କହିଲି ଆମର ତାଙ୍କ ଘରୁ କହିଥିଲି
କଣ ଟେ ବୁଝିପାରିଲି ଜୋରସେ କୁହ ଟିକେ।
ଶୁଭୁନେଇ?
ଆମ ଘର ପାଖରେ ଜଣଙ୍କର ଜାଲ ପଡିଥିଲା ଗଡିଆରେ
ହୁଁ ହୁଁ
ପକେଇବା ପାଇଁ
କୋଉଥିପାଇଁ?
ସେଟା ଯୋଉ ଗଡିଆରେ ଜାଲ ପକଉଥିଲେ
ହୁଁ
ତାଙ୍କ ଘରକୁ ମାଛ ଦବା ପାଇଁ କହିଥିଲି ମୁଁ।
ହୁଁ
ତାଙ୍କର ମନା କରିଦେଲେ କହିଲେ ଆମର ବେପାରୀ ଆସିକି ନେଇଗଲା ଆଉ ମାଛ ହବନି ଦେଲେନି
ହୁଁ
ଆଉ କାଉଣ୍ଟର କୁ ସିପୁ ପାଖକୁ ଫୋନ ଲଗେଇଥିଲି ମାନେ ମାଛ ମାସ ନା ଝିଅ ଯିବ ଆଣିବ ସେ ମନା କଲା ନାଇଁ ସରିଗଲାଣି।
ଉୁଁ ହୁ ତମେ ସିନା ସକାଳୁ ଫୋନ୍ କରିଥାନ୍ତ ସେ ରଖିଥାନ୍ତା।
ହଁ ଆମେ ତ କହିଲୁ ଏଠୁ ହେଇଗଲେ ଏଠି ଦେଶୀ ମାଛ ଆଣିବା କାହିଁକି ବରଫ ଦିଆ ମାଛ ଗୁଡା ଆଣିବା।
ହୁଁ
ତାପରେ ଫୋନ୍ ଟା କଲି ସିପୁ କଟସେଗଲା ନା ସରିଗଲାଣି।
ଓହୋ।
ପଳେଇଛନ୍ତି ଭାଇର ସୁବାସର ହାଟକୁ ପଳେଇଛନ୍ତି କିଏ କଣ ଆଣିବ ତାପରେ ମାମୁଁ ବି ଆଇଁଷ ଖାଆନ୍ତିନି।
ହୁଁ ହୁଁ।
ସାଧା ଡ଼ାଲମା କରୁ ନୁ ଆଳୁ ପୋଟଳ କଷା କରୁନୁ
ଆମର ସେମିତି ବା ବାପା ଖାଆନ୍ତିନି। ବାପାଙ୍କ ପାଇଁ ହେଲା ସନ୍ତୁଳା ହେଲା ଆଉ ଗୋଟେ କଣ ହେଇଥିଲା ସନ୍ତୁଳା ସାଲାଟ ଆଉ ଗୋଟେ କଲୁ କରିଥିବି ହଁ ଏଇ ଯୋଉ ପକୁଡି ତରକାରୀ କାଲି ଯୋଉ ମାମୁଁ ମାଇ ଆସିଥିଲେ ମାଇଁ ଆସିଥିଲେ ଆସିଥିଲେ ଯେ ପକୁଡି ଛାଙ୍କିଥିନି ପାମ୍ପଡ ଛାଙ୍କିଥିନି ସେ ପକୁଡିରୁ ଦିଟା ଥିଲା ମତେ ବୋଉ କହୁଥିଲେ ସକାଳେ ଖାଇଦେ ମୁଁ ଆଉ ଖାଇନି ସେ ପିଠା ଗୋଟେ ଖାଇଦେନି ଘି ପିଠାଟେ ଆଉ ପକୁଡିଆ ଥିଲା କଣ କରି ଦେ ତରକାରୀ କରିଦବା ଟିକେ ସନ୍ତୁଳା ଟିକେ ଟିକେ କରିଦେଇଥିନୁ ଆଉ ମାଛ ଟିକେ କରିଦେଇଥିନୁ ସାଲାଡ ଟିକେ ଆମ୍ବ ଏମିତି ସବୁ ଖାଇଦିନୁ ଆଉ।
ସେ ପାମ୍ପଡ଼ ଛାଙ୍କିଦନୁ ଡାଲମା ପୋଟଳ ଆଳୁ କଷା କରିଦେଇଥିନୁ ଭଜା। ବାଇଗଣ ଚେ
ହୁଁ କାଲି ଯାଇଥାନ୍ତେ ଜଳିଖୀ ଆଣି ପାଇଁ ଏ କଣ ହେଲା ନା ବର୍ଷା ଟା ଯୋଉ ନା ଆଉ କେମିତି ଯିବି ବର୍ଷା ଟାରେ ଦେଇ ଟିକ କଣ ଛାଙ୍କି ଦିଏ ଆଉ। ଥଣ୍ଡା ଫଣ୍ଡା ଆଣିକି ଦେନି।
ନା ପଳେଇଲେ ତାଙ୍କ କାର ନେଇକି ଆସିଥିଲେ। କାରଟା ନେଇକି ଆସିଥିଲେ ଏଯୋଉ କହ ତ ଇଏ କଣ କହିଲ ସେ ମାଇ ଆସିଥିଲେ ମାମୁଁ ଆସିନଥିଲେ ମାଇ ଆସିଥିଲେ ଆମ ମିକି ଆମ ଲକି। ଆଉ ଏ ଲକ୍ଷ୍ମୀଙ୍କ ଝିଅ ଟା। ବାପି ଆଁ
ଏଇ ବା ତାଙ୍କର ପଦମପୁର ମୋ ମା ଶାଶୁର ଘଷି ପୁରା ପ୍ରପର ଘଷି ପୁରା ଉପରେ। ଆଉମୋ ମଳାସୁର ଘର ହଉଛି ପଦମପୁର। ଆଉ?
ହ୍ୟାଲୋ।
ହଁ ହଁ।
ହୁଁ ହଉ ମୁଁ ରଖୁଛି ମୁଁ ପୁଅଟା ଦେଖେ ଉଠିଲାଣି କି କଣ।